ହ୍ୟାଲୋ।
ହ୍ୟାଲୋ।
ଭଏସ କ୍ଲିୟର ରହୁଛି ତ?
ହଁ କ୍ଲିୟର ଅଛି।
କୁହନ୍ତୁ ନମସ୍କାର କୁହନ୍ତୁ କୋଉଠୁ କହୁଛନ୍ତି?
ମୁଁ ଭୁବନେଶ୍ଵର ଆପଣ?
ହଁ ମୁଁ ସାଲେପୁର ରୁ।
ସାଲେପୁର ରୁ।
ଆଜ୍ଞା।
ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଆମ ପରିବାର ରେ ବାପା ମାଆ ଆଉ ଭାଇ ଭଉଣୀ ମୁଁ ଆଉ।
ଆଛା ଆପଣ କୋଉଠି ଭ୍ରମଣ ଯାଇଛନ୍ତି ବାହାର ଦେଶକୁୁ? କିମ୍ବା ଓଡିଶା ମଧ୍ୟରେ?
ନା ସେମିତି କିଛି ଇଏ ନାହିଁ।
କୁଆଡ଼େ ଯାଇନାହାନ୍ତି ଆମର ଯୋଉ ଓଡିଶାରେ ପ୍ରସିଦ୍ଧ ଚିଡ଼ିଆଖାନା ଅଛି ନନ୍ଦନକାନନ ସେଠି ଆସିଛନ୍ତି?
ନା ସେମିତି କେବେ ଯାଇନୁ।
ନନ୍ଦନକାନନ ଆସିବ ସବୁଠୁ ଆମେ ଭାରତର ସବୁଠୁ ବଡ଼ ଚିଡ଼ିଆଖାନା ହିସାବରେ ନାମିତ ଏବଂ ପ୍ରସିଦ୍ଧ।
ନାଇଁ ସେମିତି କିଛି ନାଇଁ କିନ୍ତୁ ଘରେ କେବେ ଛାଡ଼ି ନାହାନ୍ତି କି ବାହାରକୁ କେବେ।
ଆଚ୍ଛା କେବେ ସମୟ ବାହାର କରିକରି ଘର ମାନଙ୍କ ଯୋଉ ବ୍ୟକ୍ତି ମାନେ ଅଛନ୍ତି ତାଙ୍କର ସହ ଆପଣ ଆସନ୍ତୁ ନନ୍ଦନକାନନରେ ଦେଖିକି ଯାଆନ୍ତୁ ବହୁତ ସୁନ୍ଦର ସୁନ୍ଦର ଆପଣ ପଶୁ ପକ୍ଷୀ ବିଭିନ୍ନ ପ୍ରକାର ପକ୍ଷୀ ପ୍ରଚୁର ପରିମାଣ ଦେଖିପାରିବେ। ତାହା ସହିତ ଆଉ ଗୋଟେ ଜିନିଷ ପ୍ରସିଦ୍ଧ ଆମ ଭାରତରେ। କୌଣସି ଇ ଯୋଉ ରାଜ୍ୟ ଅଛି ସେ ରାଜ୍ୟରେ ଯୋଉ ଚିଡ଼ିଆଖାନା ମାନ ଅଛି। ଧଳା ବାଘ କୌଣସି ରାଜ୍ୟରେ ଦେଖା ଯାଉନାହାନ୍ତି ଆମର ଏଇ ନନ୍ଦନକାନନ ଭିତରେ ରଖିଛନ୍ତି ସାଇତିକି ସୁରକ୍ଷିତ ଭାବରେ ସେମାନେ ରହିଛନ୍ତି।
ଏମତି ଶୁଣିଛି କି ବହୁତ ପକ୍ସ୍ ପଶୁ ପକ୍ଷୀ ଅଛନ୍ତି। ଇ ମାନେ ଏମିତି ଦେଖିଛି କିନ୍ତୁ। କିନ୍ତୁ ରିଅଲରେ ଯାଇକି ନନ୍ଦନକାନନ ବୁଲିକି ଦେଖିବାର ସେଇଟା କେବେ ସୁଯୋଗ ମୁଁ ପାଇନି।
ଘର ଲୋକଙ୍କୁ କୁହନ୍ତୁ ଟିକେ ଆସନ୍ତୁ ଦେଖନ୍ତୁ। ବୋହୁତ ସୁନ୍ଦର ଆପଣ ଦେଖିବେ ପୁରା ମନ ମୁୁଗ୍ଧ ହେଇଯିବ। ନନ୍ଦନକାନନ ଯୁ କୁ ଉଁ ବାଘ କୁ ଦେଖିବା ପାଇଁ ଏତେ ଖୁସି ହେଇଯିବେ କୌଣସି ଜାଗାରେ ଆପଣ କେତେବେଳେ କଲିକତା ଯିବେ ଆଲିପୁର ଚିଡ଼ିଆ ଖାନା ଅଛି ସେଥିରେ ବି ଏଭଳିଆ ବାଘ ନାହିଁ। ଆଉ ବାଘ ପୁରା ବଢ଼ିଆ ଭାବେ ଡିରେକ୍ଟ ଦେଖିପାରିବେ ଆପଣ କୌଣସି ଯୁ ରେ ଏମିତି ଦେଖିପାରିବେନି। ଆଉ ବିଶାଳ ନନ୍ଦନ ଯୁ ତ ବୋହୁତ ବଡ଼। ଆପଣ ନିଜେ ପାଦ ଚାଲା ରାସ୍ତାରେ ବୁଲି ବୁଲିକି ଦେଖି ଖିବେ ତାହେଲେ ବୋହୁତ ଆନନ୍ଦିତ ହେବେ ବହୁତ ଭଲ ବି ଲାଗିବ ଆପଣଙ୍କୁ।
ହଁ ସେମିତି କି ସୁଯୋଗ ମିଳିଲେ ନିଶ୍ଚିତ ଏଥର ଯିବି ଆଉ। ଆପଣ ଯେତିକି କହିଲେ ହିଁ ମାନେ ମୋର ଦେଖିବାର ଏ ମାନେ ଇଚ୍ଛା ସେତେ ବୋହୁତ ବଢି଼ଗଲାଣି।
ହୁଁ ବୋହୁତ ସୁନ୍ଦର ପା। କେବେ ସମୟ ବାହାର କରି ଆସନ୍ତୁ ଏବେ ତ ବର୍ଷା ଋତୁ ଚାଲିଛି ଆମର।
ଆଜ୍ଞା।
ଆପରେ ଶୀତ ଋତୁ ଯେତେବେଳେ ଆସିବ ଆଉ ତିନି ମାସ ମାତ୍ର ସେତେବେଳେ ଆସି ଭ୍ରମଣ କରିକି ଯିବେ।
ଅ ହଁ ନିଶ୍ଚିତ।
ଆଉ ପୁରୀ ଆସିଛନ୍ତି?
ହଁ ପୁରୀ ମୁଁ ଯାଇଛି।
ପୁରୀ ଯାଇଛନ୍ତି ସେଇଠୁ ଆଉ ନନ୍ଦନକନ କେତେ ବାଟ?
ନାଇଁ କହୁଛି ସେ ନନ୍ଦନକାନନ ଯାଇନି।
ଆଚ୍ଛା ମହାପ୍ରଭୁଙ୍କୁ ଦର୍ଶନକୁ ତାହେଲେ କରିଛନ୍ତି ନା
ଆମେ ବହୁତ ଥର ନୁହଁ ଥରେ ହିଁ ଯାଇଛି।
ଆଛା ଜୟ ଜଗନ୍ନାଥ ସ୍ୱାମୀ କି ଜୟ। ନୟନ ପଥଗାମି କି ଜୟ।
କି।
ଜଗନ୍ନାଥ ମହାପଭୁ ତ ତାଙ୍କର କଥା କହିଲେ ଦିନ ସରିବନି। ସମୟ କୁଆଡୁ କୁଆଡେ ପଳେଇଯିବ।
ତାଙ୍କପରି ମାନେ ନାହାନ୍ତି। ସଂସାରେ ତାଙ୍କ ମୁହଁ ତାଙ୍କ ନା ଧହିଲେ ମାନେ ନ ଧଇଲେ ଦିନ ହିଁ ଆରମ୍ଭ ହୁଏ ନା।
ହଁ ଜଗ ତର ନାଥ ତୁ ହି ଜଗନ୍ନାଥ।
ହୁଁ।
ସେ ଜଗତରେ ଆମର ନାଥ।
ଏବେ ରଥଯାତ୍ରା ଅଛି ମାନେ ବହୁତ ଇଛା ଅଛି କି ରଥଯାତରେ ଯିବାକୁ ଦେଖାଯାାଉ ଠାକୁରଙ୍କର ଡୋରି ଲାଗୁଛି କି ନାଇଁ।
ରଥଯାତ୍ରା ତାର ପ୍ରବଳ ଭିଡ ରଥଯାତ୍ରା ମୁଁ ଯାଏନା ପ୍ରବଳ ଭିଡ ହୁଏ। ଜଗାକୁ ଏଇଠୁ ସମର୍ପଣ କରେ। ଏଇଠୁ ଗୁହାରି କରେ ଏଇଠୁ ସବୁ କରେ।
ହଁ ସେଇଟା ବି ଠିକ କଥା। କିନ୍ତୁ ପ୍ରଭୁଙ୍କୁ ଯାଇ ତାଙ୍କ ରଥ ଦଉଡି ଛୁଇଁବାର ମାନେ ମାନେ ଶହ ଶହ କୋଟି କୋଟି ଲୋକଙ୍କ ଭିତରେ ଯାଇକି ଦଉଡି ଛୁଇଁବାର ପୁଣ୍ୟ ଟା ମାନେ ମୁ ଜାଣିବାର କୋଉଠି ମାନେ ମିଳେନି।
ଆପଣ ଯୋଉଟା କଲେ ସେଇଟା ଚିରନ୍ତନ ସତ। ଆଉ ବର୍ତ୍ତମାନ ଦି ଦିଟା ଛୁଆକୁ ନେଇ ଛୋଟ ଛୁଆକୁ ନେଇ ସେଠି ଯିବା ମୋ ପାଇଁ ସମ୍ଭବପର ହୋଇ ଉଠେ ନା।
ଅ ଆପଣ ମ୍ୟାରେଡ୍ ନା?
ଆଜ୍ଞା।
ହ ହଁ।
ମୋର ଦିଟା ଛୁଆ ଅଛନ୍ତି ନା ଗୋଟେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛି ଗୋଟେ ୟୁକେଜିରେ ପାଠ ପଢୁଛି।
ଓହୋ। ଆପଣଙ୍କ ମିସେସ୍ କଅଁ କରନ୍ତି? ଏମିତିଆ ଆଉ ହଁ।
ସେ ଗୋଟେ ଛୋଟ ପାଠସାଳରେ ପାଠ ପଢାନ୍ତି।
ହଁ ହଁ। ଭଲ।
ଆଉ ଖାଇ ପିଇ ସାରିଲେଣି ରାତି ଭୋଜନ ସାଇଲେଣିି ଆପଣଙ୍କର।
ନାଇଁ ଏବେ ଜଷ୍ଟ ରୋଷେଇ ବାସ ସଇଲା
ଏବେ ଆପଣଙ୍କ ରୋଷେଇ ସଇଲା ନଅଟା ତିରିଶରେ?
ହଁ।
ଆମର ରାତ୍ରି ଭୋଜନ ସରି ସବୁ କାମ ଦାମ ସଇଲୀଣି। ଆମ ରାତ୍ରି ଭୋଜନ ଆଠଟା।
ସଇଲାଣି? କିନ୍ତୁ ମାନେ ଆମର ଭାଇ ମାନ ଭାଇ ମାନେ ସବୁ ଅଛନ୍ତି ସେମାନେ ମାନେ ଯାଆନ୍ତି ଯା ଡଟିୁ ଆସିକି ସେ ଆମର ଖଟି ଟାଇପ ର ଗୋଟେ ଜାଗା ଥାଏ ସେ ସେଇଠି ବସିକି କାମ କରନ୍ତି।
କୋଉ କାର୍ଯ୍ୟ କରୁଛନ୍ତି ଭାଇମାନେ?
ହଁ ବଡ ଭାଇ ଅଛନ୍ତି ଆମର ଗ୍ୟାରେଜ ରେ ଅଛନ୍ତି। ଏଇ ଗୋଟେ ଛୋଟ ଦୋକାନରେ ଅଛନ୍ତି ଆଉ।
ଗ୍ରୋସରି?
ହଁ।
ଭଲ ଭଗବାନଙ୍କ ସମସ୍ତେ ଭଲରେ ରୁହନ୍ତୁ ଧୀରେ ଧୀରେ ଛୋଟ କାଇହିଁ ଭାବୁଛନ୍ତି ଧୀରେ ଧୀରେ ବଢିଯିବନି କର୍ମ କରନ୍ତୁ ନିଶ୍ଚିତ ଉପର ବାଲା
ହଁ ସେଇଟା ତ ମାନେ ଅ ମାନେ କର୍ମ କ କର୍ମ କର କର୍ମ ଆଶା ନୁହଁ କର୍ମ କରିକି କେବେ ଫଳକୁ ଆଶା କରିବେନି ସେ କର୍ମର ମୂଲ୍ୟ
କର୍ମ ସେଥିପାଇଁ ତ କର ବଡ ଆସ କରିବେନି ମାନେ ଆମେ ବଡ ବିଜନେସ କରିବା। ତା ପାଇଁ କର୍ମ ବି କରିବା ଖାଲି ଭାବିଦେଲେ ହେଇଯିବ କି?
ହୁଁ।
କର୍ମ ଟା କରିବେ ନା ସମୟ ଲାଗିବ ବିଜନେସ ବଢିବା ପାଇଁ। ମାସେ ନେଇ ଦ ବର୍ଷ ବର୍ଷ ପାଞ୍ଚ ବର୍ଷ ସାତ ବର୍ଷ ଦଶ ବର୍ଷ ଏମତି ଲାଗିବ ଲାଗୁ। ଆପଣ ଯୋଉ ଲକ୍ଷ୍ୟରେ ଯିବେ ସେଇ ଲକ୍ଷ୍ୟରେ ପହଞ୍ଚିବ ଦଶ ବର୍ଷ ଲାଗୁ। ଆଉ ଦଶ ବର୍ଷ ଅଠର ବର୍ଷ ନହେଲେ କେହି ବଡ ବ୍ୟବସାୟ କରିପାରନ୍ତିନି ଯେମିତି ଆମ ନୀତା ଅମ୍ବାନୀ ହଉ ଯେତେ ବିଲଗ୍ରେଟ ହଉ ଯେତେ ଏତେ ବଡ ବଡ ବିଜନେସ ମ ଅ ସମସ୍ତଙ୍କର କାହାଣୀ ଶୁଣିବେ ଛୋଟରୁୁ ବଡ ପନ୍ଦର ବର୍ଷ କିଏ କୋଡିଏ ବର୍ଷ କିଏ ଦଶ ବର୍ଷ ଏମିତି ସମୟ ନେଇଛନ୍ତି। ସାଙ୍ଗେ ସାଙ୍ଗେ କେହି ନା
ହଁ ସେଇଟା ବି ଠିକ କଥା।
ଆଉ
ମୋର ବି ବହୁତ ଇଛା ଥିଲା କି ଟିଚିଂ କରିବା ପାଇଁ। ଆଉ ହଁ ପ୍ରବ୍ଲେମ୍ ହେଇଗଲା ଆଉ ଏତେ ବି ମାନେ
ଆଉ ମୁଁ ଗୋଟେ ଛୋଟ ବିଜନେସ କରିଦିଅନ୍ତୁ ଘରେ
ତ ବିଜନେସ କଣ ଆମର ଅଛି। ମାନେ ଯୋଉ ଧାନ କୁଟା ଅଟା କୁଟା ଯୋଉ ମେସିନ ସବୁ ଅଛି। ତାପରେ ବିଭିନ୍ନ ପ୍ରକାର ମାନେ ବହୁତ ମାନେ ମ ଚାଷୀ ଘର ନା। ବାପା ଚାଷ କରନ୍ତି ତ ବହୁତ କିଛି ଅଛି।
ତାକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ।
ହଁ ସେଟାକୁ ମୁଁ ଟ୍ରାଏ କରୁଚି। ଦିଦି ସେତିକି ତ ଭଗବାନ ସେତିକି ମାନେ ସହଯୋଗ କରନ୍ତି କି ନାଇଁ ମୁଁ ଯୋଉ ଯୋଉ ଲାଇନରେ ଯିବାକୁ ଚାହୁଁଛି ଯୋଉ ଉନ୍ନତି ଟା କରିବାକୁ ଚାହୁଁଚି ସେଇଥିରେ ଯଦି ମୁଁ ସକ୍ସେସଫୁଲ ହେଇଗଲି ଆରାମ ସେ ବହୁତ କିଛି ମୋର ମାନେ ହେଇଯିବ।
ନିଶ୍ଚିତ ଆପଣ ସକ୍ସେସଫୁଲ ହେବେ। ଆପଣ ବ୍ୟସ୍ତ ହୁଅନ୍ତୁନି ଭଗବାନଙ୍କୁ ସବୁବେଳ ଜଣାନ୍ତୁ ଆପଣଙ୍କ ମନ କଥା। ଯେତେବେଳେ କଷ୍ଟ ହବ ଜଗନ୍ନାଥ ଜଣା ଜଗନ୍ନାଥ ଗୀତାର ମୂଳ ମନ୍ତ୍ର ବି ପଢନ୍ତୁ ଗାଇ ଗାୟତ୍ରୀ ମନ୍ତ୍ର ପଢ଼ନ୍ତୁ ପିସଫୁଲ ଲାଗିବ ନିଶ୍ଚିତ ଭାବେ ଉନ୍ନତି କରିବ ଜାଣିଛନ୍ତି ନା ଗାୟତ୍ରୀ ମନ୍ତ୍ର?
ହଁ ଗାଇତ୍ରୀ ମନ୍ତ୍ର ଜଣା ଅଛି।
ଆଛା ଟିକେ ଗାଇଲେ ଶୁଣିବା ମତେ ବହୁତ ଭଲ ଲାଗେ। ଆଜ୍ଞା।
ହ୍ୟାଲୋ
ହଁ ମୁଁ କହିଲି ଗାୟତ୍ରୀ ମନ୍ତ୍ର ଟିକେ ଗାଉନାହାନ୍ତି।
ମନ ନାହିଁ ଆଉ।
ମାନେ ନାଇଁ ମୁଁ ଗାଉଚି ଆପଣ ଶୁଣନ୍ତୁ।
ଆଜ୍ଞା।
ଓଁ ଭୁଵଃ ସ୍ୟାହା ତଶ ବିଦୁମ୍ ବରେନା ଭର୍ଗୋ ଦେବସ୍ୟ ଧିମହୀ ଧିୟୋୟୋନ୍ ପ୍ରଚୋଦୟା ଓଁ ସହାନ୍ତି। ଓଁମ୍ ଶାନ୍ତି ଓଁମ୍ ଶାନ୍ତି। ଭଲ ଲାଗିଲା?
ହଁ ବହୁତ ଇଛା ନାଇଁ। ଏଇଟା ମୁଁ ଯେତେଳେ ମାନେ ଦଶମରେ ପଢିଥିଲି ମୁଁ ଯୋଉଠି କୋଚିଂ ନୋଉ ଥିଲି ସେ ଟାଇମର ପୁରା ମାନେ ଏମିତି ଯେତେବେଳେ ଆମେ ଆସିବୁ କି ସକାଳେ ଆସିବୁ କି ସନ୍ଧ୍ୟାରେ ସେତେଲେ ଛୁଟି ହେଇକି ବି ଯାଉ ଏମିତି ମାନେ ଗାୟତ୍ରୀ ମନ୍ତ୍ର ଗଣେଶଙ୍କ ମନ୍ତ୍ର ତାପରେ ସରସ୍ଵତୀ ମନ୍ତ୍ର ଏମିତି ମାନେ ହଉଥିଲା ତାପରେ ଆଉ ଯେତେଲେ କୋଚିଂ ଛଡା ହେଲା ଆଉ ବି ଏତେ ବି ପ୍ରାକ୍ଟିସ ନାଇଁ କି ଏତେ ବି ମନ ବି ନାଇଁ।
ଆଜ୍ଞା ଶୁଣନ୍ତୁ ଆପଣ ମୋଠୁ ବହୁତ ଛୋଟ ହେବେ ମୁଁ ଗୋଟେ ଛୋଟ ଆପଣଙ୍କୁ ଉଦାହରଣ ଟେ ଦଉଚି ଉପଦେଶ ଟେ ଦଉଚି ଯଦି ଗ୍ରହଣ କରିପାର ବହୁତ ଭଲ। ଆପଣ ସକାଳେ ଉଠିବେ ଡେଲି ଗାୟତ୍ରୀ ମନ୍ତ୍ର ତିନିଥର ସରସ୍ଵତୀଙ୍କ ମନ୍ତ୍ର ତିନି ଥର ଗଣେଶଙ୍କ ମନ୍ତ୍ର ତିନିଥର ସନ୍ଧ୍ୟାବେଳେ ଗାଇବେ ଶୋଇଲା ବେଳେ ଉଠିଲା ବେଳେ ଠାକୁର ଯେତେ ପ୍ରଣାମ ହଉଛନ୍ତି ସେତେବେଳେ। ଧର କେତେ ଖୁସି ଲାଗିବ ଭଉଣୀ? ଆମେ ଏତିକିରେ ରହିବା ଆଜି ସମାପ୍ତ କରିବା ସ ଘରର ଅଲଗା କାର୍ଯ୍ୟ ବି ଅଛି। ପୁଣି କାଲି ସୁଯୋଗ ପାଇଲେ କଥା ହବା।
ଆଜ୍ଞା।
ଠିକ୍ ଅଛି।
ଆଜ୍ଞା।
ରହିଲି ନମସ୍କାର ଜୟ ଜଗ
ଆଜ୍ଞା ଜୟ ଜଗନ୍ନାଥ।